କଣ?
ନା କିଛି ନାହିଁ ଘରେ ବଇଚି ଆପଣ ବୋଧେ ଘରେ ନାହାନ୍ତି ଶବ୍ଦ ଶୁଭୁଚି।
ନା, ନା ମୁଁ ଟିକେ ବାହାରକୁ ଆସିଚି ତ କିଛି ସାମଗ୍ରୀ କିଣିବା ପାଇଁ ସେଥିପାଇଁ ମୁଁ ବାହାରେ ଅଛି ଏବେ କହୁନାହାନ୍ତି ଆପଣ କଣ କହୁଚନ୍ତି?
ନାଁ ଆଜ୍ଞା ମୁଁ କିଛି ନାହିଁ ଘରେ ଶୋଇଥିଲି, ଆପଣ ଫୋନ ଆପଣଙ୍କ ମନେ ପଡିଗଲା ତ ଫୋନ କରିଦେଲି।
ଅହୋ, ଆଉ ଭଲ କଲେ କିଛି ଅସୁବିଧା ନାହିଁ। ଆଉ ଆପଣ ଖାଇବା ପିଇବା ସରିଲାଣି ସବୁ ଜାକ।
ଆଜ୍ଞା ମୋର ଖାଇବା ପିଇବା ସରିଲାଣି, ବୋଧେ ବୋଧହୁଏ ଆପଣଙ୍କର ସରିନି?
ନା ମୋରି ମଧ୍ୟ ଖାଇବା ପିଇବା ସରିଗଲାଣି। ଯେହେତୁ ତିନିଟା ଚାରିଟାଇ ପାଞ୍ଚଟା ହେବାକୁ ବସିଲାଣି ଆଉ କିଏ ଖାଇବନି ସବୁ ଖାଇସାରିଲଣି ସେଥି କହୁନାହାନ୍ତି ଏବେ।
ଓହ ଆଉ ଆଜି ଆପଣ ବୁଲିବାକୁ ଯିବେ କି ନାଇଁ ଆମ ସହ?
ଆଜି ଆପଣ ସହିତ ନ ଯାଇ ପାରିବେ କିନ୍ତୁ କାଲି ଯିବି ଭାବୁଚି ଆଜି ମୋର ଟିକେ କେତେକ କାମ ଅଛି ତ ରବିବାର ତୁ ଘର କାମ ଯେତେକ ପଡୁଚି ସବୁଯାକ ସାରି ଦେଇ ଭାବୁଚି।
ଓହୋ ଆପଣ ଘର କାମ ବି ମଧ୍ୟ କରୁଛନ୍ତି।
ଆଜ୍ଞା ଯେହେତୁ ଭାଇର ଦେହ ଟିକ ଅସୁସ୍ଥ ରହୁଚି ସେଥିପାଇଁ ଘର କାମ ସବୁ ଗୁଡିକ କରିବାକୁ ପଡୁଚି।
ହୁ ତ ଆପଣ ଆଉ ଆପଣଙ୍କ ଭାଇଙ୍କ ଦେହ କିପରି ଅଛି ଏବେ?
ବର୍ତ୍ତମାନ ତ ଭଲ ଅଛି, ଦେଖାଯାଉ ଆଗକୁ କଣ ହୋଉଚି। ଏବେ ତ କିଛି ଏକ୍ସରେ ରିପୋର୍ଟ ଆସିନାହିଁ ଯେତେବେଳେ ଆସିବ ସେତେବେଳେ କହିବି ଆପଣଙ୍କୁ।
ଆପଣ ଭାଇଙ୍କର କୋଉ ଜାଗା ଭାଙ୍ଗିଚି?
ମୋ ଭାଇଙ୍କର ବେକ ହାଡ ଟି ଭାଙ୍ଗି ଯାଇଛି।
ଏ-ଏପରି ଦୁ-ଦୁର୍ଘଟଣା କିପରି ହେଲା?
ଏ ରାସ୍ତାରେ ଭାଇ ଗାଡି ଚଲେଇକି ଆସୁଥିଲେ ମଝିରେ ଏକ କୁକୁରଟି ପଶିଗଲା ଯେହେତୁ ଭାଇଙ୍କର ତଳେ ପଡିଗଲେ ତ ଯେ-ଯେହେତୁ ବେକ ଉପରେ ଦେଇକି ପ୍ରେସର ଦେଇକି ତଳେ ପଡିଛନ୍ତି, ସେ ବେକ ହାଡ ଟି ଭାଙ୍ଗି ଯାଇଛି।
ଓହୋ ଖୁବ ଦୁଃଖର କଥା ଏଗୁରା। ଆପଣ ଦେଖିକି ଆ ଭାଇଙ୍କ ସହ ଯିବା ଆସିଆ କରନ୍ତୁ, ନହେଲେ ଆପଣଙ୍କ ସହ ମଧ୍ୟ ବି ଏପରି ଅଘଟଣା ହେଇପାରେ।
ନା ନା ଭାଇଙ୍କର ଯେହେତୁ ଦୁର୍ଘଟଣା ହେବା ପରଠୁ ମୁଁ ଟିକେ ଦେଖି ଚାହିଁକି ଗାଡି ଚଲଉଛି, ବର୍ତ୍ତମାନ ଗାଡି ଜୋର ଚଲଉ ନାହିଁ। କି ଆଉ ଏମିତି କିଛି ଅଭଦ୍ରାମି ମଧ୍ୟ କରୁନାହିଁ।
ଆଜ୍ଞା, ଆପଣ ତାହେଲେ ଏବେ ଭଲ ପିଲା ହେଇଯାଇଛନ୍ତି।
ଆଜ୍ଞା, ମୁଁ ଏବେ ବହୁତ ଭଲ ପିଲା ହେଇ ଯାଇଚି, ଘର କାମ ମଧ୍ୟ କିଛିଟା କରୁଚି। ଆଉ ବୁଲାବୁଲି ମଧ୍ୟ ଏବେ ଟିକେ କମେଇ ଦେଇଛି ଆଗ ଅପେକ୍ଷା।
ଆଉ ଆପଣ କହୁଥିଲେ ଯୋଉ ମେଡିସିନି ଏ ଖାଇବେ ବୋଲି ଆପଣ ଖାଇଲେ?
ଆଜ୍ଞା ଆପଣ ବା ଥୋଇକି ଯାଇ ଥିଲେ ଆପଣଙ୍କ ଘରେ ନାହାନ୍ତି ମୁଁ ଆପଣଙ୍କ ଘରେ ଟିକେ ଯାଇଥିଲି ଆପଣଙ୍କ ସାନ ଭାଇ ଥିଲେ। ସେ ମତେ ସେ ମେଡ଼ିସିନ ତକ ଦେଲେ ମୁଁ ମଧ୍ୟ ଖାଇଲି। ଭଲ ଲାଗିଲ ସେ ମେଡିସିନ ତକ ଯେହେତୁ ମୋତ ଜର ହଉଥିଲା, ତ ସେ ମେଡିସିନ ଟା ମତେ ବହୁତ ଭଲ ଲାଗିଲା, ଏବେ ଟିକେ ଦେହ ଭଲ ଲାଗୁ ଯାକ ଅପେକ୍ଷା।
ଆଜ୍ଞା ଆଉ ଆପଣଙ୍କୁ କିପରି ମେଡିସିନ ର ଆଉ ଚକଲେଟ ତ ମଧ୍ୟ ଦେଇଥିବ ସେ?
ଆଜ୍ଞା ଚକଲେଟ ବି ମଧ୍ୟ ଦେଇଥିଲେ। ମେଡିସିନ ଖାଇଲା ପରେ ଚକଲେଟ ବି ମଧ୍ୟ ଖାଇଚି ସେ ସବୁ ଜିନିଷ ମତେ ବହୁତ ଭଲ ଲାଗିଲା। ଯା ହଉ ବିଦେଶର କିଛିଟା ଜିନିଷ ତ ଖାଇବାକୁ ମିଳିଲା। ଆମେ ତ ବିଦେଶ ବୁଲିଆକୁ ଯାଇପାରୁନେ, ସେଠାରୁ କିଛି ଜିନିଷ ଖାଇଲେ ହେଲେ ଭଲ ଲାଗିଲା ମତେ ଏବେ।
ଆଜ୍ଞା ଆପଣ ଯେବେ ବି ଚକଲେଟ ଖାଇଆର ଇଚ୍ଛା ହବ ଆମ ଘରକୁ ଆସ
ଆଜ୍ଞା ନିଶ୍ଚୟ ନିଶ୍ଚୟ ସେଥିପ୍ରତି ମୁଁ ଧ୍ୟାନ ଦେବି ସେଥିରେ ଆପଣ ବ୍ୟସ୍ତ ହୁଅନ୍ତୁ ନାଇଁ। ଆଉ ଆପଣ ଯୋଉ କହୁଥିଲେ ବୁଲାବୁଲି କରିବା କଥା ଆପଣ ଆଜି ଆପଣଙ୍କ ବ ନ୍ଧୁ ମାନଙ୍କ ସହିତ ଯାଆନ୍ତୁ, ଯୋଉ ଜାଗା ବୁଲିକି ଆସିବେ ମ ତେ ସନ୍ ଯୋଉ ଯୋଉ ଜାଗା ବୁଲିକି ଆସିବେ ମତେ ସନ୍ଧ୍ୟାବେଳେ ଜଣେଇବେ, ଆଉ ମୁଁ ବର୍ତ୍ତମାନ ତ ଆଜି ଯାଇପାରୁନାହିଁ କାରଣ ଯେହେତୁ ମତେ ଟିକେ ଘରର ଏକ ଫ୍ୟାନ ଟା ସଜାଡ଼ିବାର ଅଛି ତ ମୁଁ ତାକୁ ନେଇକି ବର୍ତ୍ତମାନ ଟିକେ ମାର୍କେଟ ଆଡେ ଯାଉଚି। ତାକୁ ସଜାଡ଼ିକି ନେଇକି ଆସିବି।
ତ ମୁଁ ବୋଧ ହୁଏ ଆପଣଙ୍କୁ ଭୁଲ ସମୟରେ ଫୋନ କରିଚି?
ନା ନା କିଛି ଭୁଲ ସମୟରେ ଫୋନ କରନାହାନ୍ତି ଠିକ ଠାକ ଅଛନ୍ତି କିଛି ଅସୁବିଧା ନାହିଁ। ମୁଁ ତ ବର୍ତ୍ତମାନ କାର ରେ ବସିଚି। ତ ସେ ଆପଣଙ୍କୁ ତ କିଛି ଶବ୍ଦ ମଧ୍ୟ ଶୁଭା ଯାଉନଥିବ ରାସ୍ତାରେ ତ ଯାଉଚି ପହଞ୍ଚିଲା ପରେ ଦେଖାଯିବ କଣ ହଉଚି ଆଉ।
ଆଜ୍ଞା, ମୋ ପଟୁ ବୋଧେ କିଛି ଶବ୍ଦ ଶୁଭୁଥିବ ଆପଣଙ୍କୁ।
ଆଜ୍ଞା ଆପଣ ବୋଧେ କୋଉ ରାସ୍ତା ପାଖରେ ଛିଡା ହେଇଛନ୍ତି, ସେଥିପାଇଁ ଗାଡି ସାଉଣ୍ଡ ଶୁଭା ଯାଉଚି ମଧ୍ୟ ଲାଗୁଚି।
ନା ଘର କାମ ସେ ସାଇଟରେ ହଉଛି ତ, ସେଇଥିପାଇଁ ଆପଣଙ୍କୁ ଶବ୍ଦ ଶୁଭୁ ଥିବ।
ନା ନା ସେସବୁ ଶବ୍ଦ କିଛି ଶୁଭୁ ନାହିଁ ସେଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ସେସବୁ ଶବ୍ଦ କିଛି ଶୁଭ ନାହିଁ।
ଆଜ୍ଞା। ଆଉ ଆପଣ ବୋଧେ ଆଜି କୁଆଡେ ଏ ବୁଲିବାକୁ ଯାଇପାରିବେନି ତ ଆପଣ ମୁଁ କହୁଚି ଆପ ଣ ଆସୁନ ଟିକେ ନଈ ଟିକେ ଯାଇକି ଶୀଘ୍ର ପଳେଇ ଆସିଆ।
ତାହେଲେ ଠିକ ଅଛି ମୁଁ ଆପଣଙ୍କୁ ଫୋନ କାଟିକି ଏବେ ପାଞ୍ଚଟା ବେଳେ ବାହାରୁଚି ପାଞ୍ଚ ଟାରେ ଗଲେ ଆମେ ଛଅଟା ସୁଧା ଆସିଲେ ହେରି ବର୍ତ୍ତମାନ ଏ କାମଟା ମୋର ପାଞ୍ଚଟା ସୁଦ୍ଧା ସରିଯିବ, ତ ମୁଁ ପାଞ୍ଚଟା ବେଳେ ଆପଣଙ୍କ ପାଖକୁ ଗଲେ ଆମେ ଛଅଟା ସୁଦ୍ଧା ଫେରି ଆସିବା। ଛଅଟା ସୁଦ୍ଧା ଫେରି ଆସିଲା ପରେ ଆ ଘରୁକୁ ଆସିବି ହେରି ମୁଁ।
ଆଜ୍ଞା। ଆପଣଙ୍କ କେତେଟା ସରିଲାଣି?
ବର୍ତ୍ତମାନ ତ ମୋ କାର୍ଯ୍ୟ କେତେଟା ସରିଛି, ବର୍ତ୍ତମାନ ଦଶଟା କି ବାରଟା ଖଣ୍ଡେ ସରିଥିବ ମୁଁ ଜାଣିନାହିଁ। ଏବେ ଘରକୁ ଗଲେ ତାକୁ ହିସାବ କରିବାକୁ ପଡିବ। କାରଣ ମୋର ସେ ସବୁ ଖାତାରେ ଲେଖା ହେଇକି ରଖା ହେଇଛି।
ଆଜ୍ଞା ମୋର ତ ମତେ ସତରଟି ସରିଗଲାଣି। ମୁଁର ମନେ ମନେ ହିସାବ ରହୁଛି।
ଆଜ୍ଞା ମୋର ଯେହେତୁ ଟିକେ ଭୁଲା ମନ ମୁଁ ତାକୁ ଖାତାରେ ଲେଖିକରି ରଖିଛି।
ଆଜ୍ଞା ଆପଣ ସବୁବେଳେ ଖାତାରେ ଟିପି ରଖନ୍ତୁ। ନହଲେ ଆପଣ ଯେପରି ଭୁଲାମନ। ଆପଣ କେତେବେଳେ ଭୁଲି ଯାଇଥିବେ।
ଆଜ୍ଞା ଆପଣଙ୍କ ଭୟସ୍ ଟା ଟିକେ ରହି ରହି ଆସୁଛି।
ଓ ଆପ୍ ମୁଁ ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛି।
ଏଥିରେ କ୍ଷମା କରିବାରେ କଣ ଅଛି। ଆପଣଙ୍କୁ ଭୁଲ ଥୋଡି ନା ଏଟା ତ ନେଟାର୍ ପ୍ରୋବ୍ଲେମ ହଉଛି।
ଓ ସେଇଟା ବି ସତ କଥା। ଆମେ କଣ ନେଟ୍ୱାର୍କକୁ ଧରିକି ରଖିପାରିବା।
ହୁଁ। ଆଉ ଆପଣଙ୍କ ଘରେ କେମିତି ଅଛନ୍ତି ସମସ୍ତେ। ବାପା ମାମା ଭାଇ ସବୁ ଭଲ ଥିବେ ତ।
ଆଜ୍ଞା ସମସ୍ତେ ଭଲ ଅଛନ୍ତି। ଆପଣଙ୍କ ଘରେ ବି ଭଲ ଥିବେ ମୁଁ ଆଶା କରୁଛି।
ନା ବର୍ତ୍ତମାନ ତ ଆପଣ ଜାଣିଛନ୍ତି ଭାଇଙ୍କର ଦେହ ଟିକେ ଖରାପ ଅଛି। ତାପରେ ବାପା ମାଙ୍କର ଦେହ ବି ଅଳ୍ପ ଅଳ୍ପ ଖରାପ ଅଛି। ସେମାନଙ୍କୁ ସବୁ ଔଷଧ ନେଇକି ଦବାକୁ ପଡୁଛି।
ଆଜ୍ଞା ମୁଁ ଆଶା କରୁଛି ସେମାନେ ବହୁତ ଶୀଘ୍ର ଭଲ ହେଇଯିବେ।
ଆଜ୍ଞା। ଦେଖାଯାଉ ବାପାଙ୍କର ତ ମଧ୍ୟ ଏଇ ବର୍ଷାରେ ଓଧା ହେଇକି ଜ୍ଵର ହେଇଯାଇଛନ୍ତି ବର୍ତ୍ତମାନ। ଆଉ ତାଙ୍କୁ ଟିକେ ଦର ଛାଡିବା ପାଇଁ ଲେଟ୍ ହବ ମତେ ଲାଗୁଛି। ଦେଖାଯାଉ କଣ ହଉଛି? ବର୍ତ୍ତମାନ ତ ବାପା ଦୋକାନକୁ ମଧ୍ୟ ଯାଇ ପାରୁନାହାନ୍ତି। ଆଉ ମୋ ମାମା ବି ମଧ୍ୟ କର୍ମକ୍ଷେତ୍ରକୁ ଯାଇ ପାରୁନାହାନ୍ତି। ଭାଇ ବି ମଧ୍ୟ କର୍ମକ୍ଷେତ୍ରକୁ ଯାଇ ପାରୁନାହାନ୍ତି। ସେମାନେ ଯୋଉ ଦିନ କର୍ମ କ୍ଷେତ୍ରରେ ନିଜ ନିଜ କର୍ମକ୍ଷେତ୍ରକୁ ଯିବେ ସେଦିନ ମତେ ଟିକେ ହଲକା ଅ ଅନୁଭବ ହବ ମୋତେ ଲାଗୁଛି।
ଆଜ୍ଞା ଆପଣଙ୍କୁ କି ସାହାଯ୍ୟ ଦରକାର ହେଲେ ମତେ ନିହାତି କହିବେ। ମୁଁ ଆପଣ ସାହାଯ୍ୟ କରିବାରେ ପଛ ଘୁଞ୍ଚା ଦେବେ ନାହିଁ।
ଆଜ୍ଞା ନିଶ୍ଚୟ ନିଶ୍ଚୟ। ମୁଁ ଆପଣଙ୍କୁ ଯେତେବେଳେ ଦରକାର ହବ ଆପଣଙ୍କୁ ମୁଁ ଜଣେଇବି। ସେଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଆଉ ଘରେ ତ ଆପଣ କହିଲେ ଆପଣଙ୍କ ମୁଁ ଶୁଣିଥିଲି ଯେ ଆପଣଙ୍କର ସାନ ଭାଇଙ୍କର କଣ ଦେହ ଅସୁସ୍ଥ ହେଇଛି। ନା ଆପଣଙ୍କର ବାପାଙ୍କର ଦେହ ଅସୁସ୍ଥ ହେଇଛି।
ନା ନା ମୋ ବାପ ଭାଇଙ୍କର ଦେହ ଅସୁସ୍ଥ ତାଙ୍କର ଗୋଡ ଟା ଭାଙ୍ଗି ଯାଇଥିଲା ତ। ସେ ଆଉ ଟିକେ ଭଲସେ ଗାଧା ବାଧି କରୁନାହାନ୍ତି ତ ସେଇଥିପାଇଁ ପେଟ ଗରମ ହେଇକି ଜର ହେଇଯାଇଥିଲା।
ହଁ ସେଟା ତ ହବ ଯେମିତି ହେଲେ। କାରଣ ପେଟ ଗରମ ହେଲେ ଏବେ ଯେହେତୁ ଥଣ୍ଡା ପାଗ ଦଉଛି। ତ ପେଟ ଗରମ ହେଲେ ସାଙ୍ଗେ ସାଙ୍ଗେ ଜର ଧରି ପକଉଚି। ମତେ ତ ଲାଗୁଛି ଏ ଜର ଦୁଇ ଦିନରୁୁ ତିନି ଦିନ ଧରି ଲାଗି ରହିବ। କାରଣ ଜର ସାଙ୍ଗେ ସାଙ୍ଗେ ତ ଛାଡେ ନାହିଁ ନା।
ନା ଆଜ୍ଞା ଯଦି ମେଡିସିନ ଫେଡିସିନ ଖାଅ। ତେବେ ତ ସାଙ୍ଗେ ସାଙ୍ଗେ ଛାଡିଯାଏ।
ଆଜ୍ଞା ଆଜ୍ଞା ଆପଣ ତାହେଲେ ବୈଦଙ୍କୁ ଦେଖେଇ ମେଡିସିନ ନେଇକି ଆସି ଯାଇଥିବେ ତ।
ଆଜ୍ଞା ଆଜ୍ଞା ଆମେ ବୈଦକୁ ଦେଖିକି ଆାଣିଛୁ। ଆପଣ ଯୋଉ ବୈଧ ଶବ୍ଦଟି କହିଲେ। ଏଇଟା ଖୁବ ପ୍ରିୟ ଜନିତ ମତେ ଲାଗିଲା।
ଆଜ୍ଞା ମୁଁ ଟିକେ ଓଡିଆ ପ୍ରିୟତ। ହେଇଥି ପାଇଁ ଅଧିକାଂଶ ଜିନିଷ ମୁଁ ଓଡିଆରେ ହିଁ କହୁଛି।
ଆଜ୍ଞା ସେଥିପାଇଁ ମୁଁ ବହୁତ ଖୁସି ତ। ଆପଣଙ୍କ ଭଳି ଏତେ ଓଡିଆ ସାହିତ୍ୟିକ ଭାଷା ପ୍ରୟୋଗ କରିବାର ମୁଁ କାହାକୁ ଦେଖିନଥିଲି।
ନା ବର୍ତ୍ତମାନ ଆମ ବିଦ୍ୟାଳୟରେ ଏକ ଜଣେ ଗୁ-ଗୁରୁମା ବୋଲି ଜଣେ ଅଛନ୍ତି। ସିଏ ବି ମଧ୍ୟ ସେଇ ଭାଷା ପ୍ରୟୋଗ କରନ୍ତି। ଆପଣ ଯଦି ଚାହିଁବେ ତାଙ୍କ ପାଖରେ ଯାଇକି ମଧ୍ୟ କଥା ହେଇପାରିବେ। ସିଏ ମଧ୍ୟ ଏଇ ସବୁ ଜିନିଷ ଭାଷା ପ୍ରୟୋଗ କରି କଥା ହୁଅନ୍ତି।
ଆଜ୍ଞା ଆପଣ ତାହେଲେ ଦଶମରେ ପୁରା ଭଲ ଭଲ ଓଡିଆରେ ରଖିଥିବେ ତ ମାର୍କ।
ଆଜ୍ଞା ଦଶମରେ ମୋର ନବେ ପ୍ରତିଶତ ମାର୍କ ଥିଲା ଓଡିଆରେ।
ଆଜ୍ଞା ତାହେଲେ ଆଉ ଅନ୍ୟ ଅନ୍ୟ ଶବ୍ଦ୍ୟରେ କୋଉ କେତେ ପ୍ରତିଶତ ଥିଲା।
ଅନ୍ୟ ଅନ୍ୟ ଶବ୍ଦରେ ମୋର ସବୁ କମ୍ ଥିଲା। କିନ୍ତୁ ମୋର ଓଡିଆ ଭଲ ହୁଏତ ଓଡିଆରେ ଅଧିକ ଥିଲା।
ଓହୋ ଏପରି ବି କଥା ହେଇପାରେ।
ଆଜ୍ଞା ମୋର ସମ୍ପୂର୍ଣ୍ଣ ମାର୍କ ମିଶିକି ମୋର ଷାଠିଏ ପ୍ରତିଶତ ମାର୍କ ଥିଲା।
ଆପଣଙ୍କର ଏତେ ମାର୍କ ଥିଲା ମତେ ଲାଗିଲା ମୋର ପଛେ ଆପଣଙ୍କଠୁ ବହୁତ କମ୍ ମାର୍କ ଥିଲା। ମୋର ପଇଁତିରିଶ ପର୍ସେଣ୍ଟ୍ ମାର୍କ ଥିଲା।
କାଇଁ ଆପଣ ତ ବୋହୁତ୍ ଭଲ ପାଠ ପଢ଼ନ୍ତି ଆପଣଙ୍କର ଏତେ କମ୍ ମାର୍କ କେମିତି ରହିଲା।
ନା ନା ମୁଁ କିଛି ଭଲ ପାଠ ପଢେଇନି ଆପଣଙ୍କୁ ବୋଧେ ଭୁଲ କଥା କୁହାଯାଇଛି।
କାଇଁ ମୁଁ ତ ଯେତିକି ଥର ଆପଣଙ୍କ ପାଖକୁ ଯାଇଛି ତ ଆପଣ ତ ଭଲ ପାଠ ପଢନ୍ତି। ତ ଆପଣ ଏତେ କମ୍ ମାର୍କ କେମିତି ରହିଲା ମୁଁ ସେଇଆ ଭାବୁଛି।
ନା ଆଜ୍ଞା ମୋର ସେତେବେଳେ ଟିକେ ଦେହ ଖରାପ ହେଇଥିଲା ତ ସେଇଥିପାଇଁ ମୋର ଟିକେ ପା ଟି ପଢ଼ାରେ ସବୁ ଏପଟ ସେପଟ ହେଲା ତ ସେଇଥି ପାଇଁ ମୋର ଏତେ କମ୍ ମାର୍କ ରହିଲା।
ମୁଁ ଆଜ୍ଞା ହେଇଆ ହେଇଥିବ।
ଆଉ ଆପଣ ଆଜି ଆପଣଙ୍କ ଭାଇ ଆଜି କର୍ମକ୍ଷେତ୍ରକୁ ଯାଇଛନ୍ତି ନା ନାଇଁ?
ନାଇଁ ବର୍ତ୍ତମାନ ଯେହେତୁ ଆଜି ରବିବାର ରହିଛି ତ ଭାଇ ଆଜି ବର୍ତ୍ତମାନ କର୍ମକ୍ଷେତ୍ରକୁ ଯାଇନାହିଁ। ଆଉ କିଛି ଆଉ କାଲି ଆଡି଼କି କି ପରଦିନ ଆଡି଼କି ଭାଇ ମତେ ଲାଗୁଛି ସେ କର୍ମକ୍ଷେତ୍ରକୁ ଯିବେ ବୋଲି।
ଆଜ୍ଞା ତାହେଲେ ସିଏ ଗଲେ ତ ଆପଣଙ୍କୁ ଟିକେ ଭଲ ସା ଫାଙ୍କା ମିଳୁଥିବ।
ନା ନା ସିଏ ଗଲେ ମତେ ଫାଙ୍କା ମିଳେ ନାହିଁ କାରଣ ଘର ବାକି ଜେତେକ କରମ ଥାଏ ମାମା ଜ୍ ତେବେ ବିଦ୍ୟାଳୟ ଯାଆନ୍ତି ତାଙ୍କୁ ପାଠ ପଢ଼େଇବା ଅ ବିଦ୍ୟାଳୟ ଯାଆନ୍ତି ପାଠ ପଢ଼େଇବା ପାଇଁ ସେ ସମୟରେ ମତେ ସେ ସବୁ କାମ କରିବାକୁ ପଡ଼େ।
ଆଜ୍ଞା ତାହେଲେ ଆପଣଙ୍କୁ ତାହେଲେ ଆପଣଙ୍କ ମାମା ତାହାଲେ ତ ଭଲ ପାଠ ପଢ଼ଉଥିବେ ତ ଆପଣଙ୍କୁ?
ହଁ ବର୍ତ୍ତମାନ ତ ପାଠ ପଢ଼ଉଛନ୍ତି କିନ୍ତୁ ଏବେ ଯେହେତୁ ମୋର ଆ ଉଚ୍ଚ ଶିକ୍ଷା ହୋଇଗଲା ତ ବର୍ତ୍ତମାନ ସେ ସେଇ ପାଠ ପଢେ଼ଇ ପାରୁନାହାନ୍ତି କିନ୍ତୁ ଦଶମ ପର୍ଯ୍ୟନ୍ତ ସେ ମତେ ପାଠ ପଢେ଼ଇଛନ୍ତି।
ସେଇଟା ବୋହୁତ୍ ଭଲ କଥା।
ଆଜ୍ଞା। ଆଉ ବାପା ମଧ୍ୟ କର୍ମ କ୍ଷେତ୍ରକୁ ଯାଉଛନ୍ତି ଏବେ ବର୍ତ୍ତମାନ ଯେହେତୁ ଆଜି ତାଙ୍କ ଦେହ ଟି ଖରାପ ଅଛି ସେ କାଲି ବି ମଧ୍ୟ ଯାଇନଥିଲେ ଆଜି ମଧ୍ୟ ଯାଇନାହାନ୍ତି।
ତାହେଲେ ମୁଁ ଆଶା କରୁଛି ଯେ ଆପଣଙ୍କ ପାପାଙ୍କୁ ଟିକେ ବୈତଙ୍କ ପାଖକୁ ନେଇକି ପରାମର୍ଶ ନେଇକି ଟିକେ ଓ ଟା ଔଷଧ ପତ୍ର ଆଣିକି ଦିଅନ୍ତୁ। ତାଙ୍କ ଦେହଟା ସୁସ୍ଥ ହେଲେ ସେ କର୍ମକ୍ଷେତ୍ରକୁ ପୁଣି ଯିବେ ନା।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ମୁଁ କହୁଥିଲି ଯେ ବର୍ତ୍ତମାନ ମୋର ଏ କ ଗୋଟେ କାମ ଆସିଲାଣି, ମୁଁ ଆପଣଙ୍କୁ ନହେଲେ ଆଉ କିଛି ସମୟ ପରେ ଫୋନ କଲେ ଚଳିବ କାରଣ ବର୍ତ୍ତମାନ ମତେ ଏଇନା ଭାଇ ଯାଇଥିଲା ତା ସାଙ୍ଗ ମାନଙ୍କ ସାଙ୍ଗରେ ବୁଲାବୁଲି କରିବା ପାଇଁ। ସେ ବର୍ତ୍ତମାନ ମତେ ଏଇନା ଫୋନ୍ କରିକି ଡାକୁଛି ଯେ ତା କୁ ଯାଇକି ଆଣିବା ପାଇଁ ତ ମୁଁ ଆଉ କିଛି ସମୟ ପରେ ଆପଣଙ୍କୁ ଫୋନ କଲେ ତ ଚଳିବ?
ଆଜ୍ଞା ନିହାତି ଆପଣଙ୍କ ଭାଇଙ୍କ ହାତ ଭାଙ୍ଗି ଏଇ ଗୋଡ଼, ବେକ ହାଡ଼ ଭାଙ୍ଗିଚି ତ ଆପଣ ଯେ ଯାଇଥିଲେ ତ। ଆପଣ ତାଙ୍କ ପାଖକୁ ଯାଇକି ତାଙ୍କୁ ନେଇକି ଆସନ୍ତୁ ଘର ଠିକି ତ ଆଗେ ଭାଇ ନା ଯାହାହେଲେ ବି।
ଆଜ୍ଞା ମୁଁ ତାଙ୍କୁ ଆଗ ନେଇକି ଆସୁଛି ହେରି ଯେହେତୁ ତାଙ୍କ ପରାମର୍ଶ ନ ମାନିଲେ ତ ସେ ମତେ ରାଗିବେ ନା ତ ସେ ଥିନ୍ ଯାଉଛି। ତାଙ୍କୁ ନେଇକି ଆସିବି ହେରି ତାପରେ ଆପଣଙ୍କୁ ଆଉ ପନ୍ଦର କି କୋଡ଼ିଏ ମିନିଟ୍ ପରେ ଆପଣଙ୍କୁ ପୁନର୍ବାର ଫୋନ୍ କରିବି ଆଉ ଘରେ ବି ଯଦି କିଛି ସଉଦା ଆଣିବାର ଥିବ ତ ଭାଇ କି ଛାଡି଼କି ଆସିଲା ପରେ ମୁଁ ସେପଟୁ କିଛି ସଉଦା ବି ମଧ୍ୟ ନେଇ ଆସିବି ମୁଁ ରଖୁଛି ତାହେଲେ।
ଆଜ୍ଞା ରଖୁଛି ମୁଁ।
ଆଜ୍ଞା ରଖିଦିଅନ୍ତୁ ଆପଣ ଫୋନ୍।